ହ୍ୟାଲୋ, ହୁଁ ଏଇ ବସିଛି ଆଉ।
ହାସ୍
ଏଇ ରୋଷେଇ କରୁଛି।
ଆଉ ନା
ହୁଁ ଗାଧେଇ ଯାଇଛି।
ଆଉ ସିଏ ନିକିତା ଦିଦି
ଦିଦି ତ ହେଇ କଣ ନାଉଛି ଶୁଣୁ ସେ ଘରେ
ଘରେ ହାଁ ରୋଷେଇ ଚିକେନ ନା ମଟନ? ନା ମାଛ?
ନା ନା ଆମର ରବିବାର କିଏ ଆଇଁଷ ଖାଆନ୍ତିନି।
ରବିବାର ଖାଆନ୍ତିନି ଆଉ ପନିର ଫନୀରି କଣ ହେଇଚି ପନୀରି ଛତୁ।
ନାଇଁ ଛତୁ କାଲି ହେଇଥିଲା।
ହୁଁ ଆଜି କଣ ହେଇଛି?
ଆଁ ଭାତ, ଡାଲି, ଭଜା, ସେ ବାଇଗଣ ତାଙ୍କର ବାଇଗଣ ଖାଇବେ ମୁଁ ତ ବାଇଗଣ ଖାଇବିନି ତାର ବାଇଗଣ କଣ ଅଛନ୍ତି? ମସଲା ନା କଣ ବାଇଗଣ ମସଲା ଆଉ ପାମ୍ପଡ଼, ଗୁପଚୁପ୍ ଛାଣିକି ଖାଇ ଦେଇେଇଛି। ଦଶଟା ବେଳେ, ହେ ହେ ହେ। ଏଇ ପୁଅ କାଲି ପଡିକି ଏମିତି ହେଲା ମତେ କାଲି ଟିକେ ଫୋନ କରିନାହାନ୍ତି, ମୁଁ ଆଜି ଯାଇଥାନ୍ତି। ତମେ କାଲି ଆଗରୁ କହିଥାନ୍ତ, ମୁଁ ଆଜି ଯାଇଥାନ୍ତି।
ମାନେ ବାଲାର ସରିଯାଇଛି ହେଲା। ପୁଅ ମୁଣ୍ଡ ଆଜି ଯେ ଫୁଲିଛି ବା ଆରେ ନନା ଫୋନ ରେ ବା ସରିଯାଇଛି। ସେଥୀ ପାଇଁ ମୁ କଲ୍ କରୁଛି ତୁମେ ମେସେଜ କର ଛି, ନାନା ଫୋନ ରେ ବାଲାନ୍ସ ସରିଯାଇଛି, ମୋ ଫୋନ ରେ ବାଲାନ୍ସ ଯାଇଛି, ବୋଉ ଫୋନ ଛୋ ଫୋନ ଅଛି। ଆରେ ଖାଲିଗା କଲ୍ କଲ୍ କଲ୍ ପ୍ୟାକ ପକେଇଛି, ଖାଲି। କଲ୍ ଜିବହାରି ଖାଲି ନେଟ ପ୍ୟାକ ପକେଇଛି ଖାଲି।
ଓହୋ ଆଛା, ମତେ କହିଥିଲେ ମେସେଜ କରି ହେଲେ କହିଲନି କହିଥାନ୍ତ। ମୁଁ ମୋର କଲ୍ କର, ମୁଁ ମୋର କଲ କରିଥାନ୍ତି।
ମୋର ଖ୍ୟାଲ ନାହିଁ।
ହଁ ହଁ।
ଫୁଲିଛି ଶୁଣିଚି ମୁଁ।
ହୁଁ ହୁଁ ହୁଁ, କିଏ ପାଟି କଲା?
ବୋଉ ନନା ବାପା ବୋ
ଆହା ଆଉ ତମେ ଦିଦି ଟା ଥାଇକି ତୁମେ ହେମିତି।
ଶୁଣୁନ ମତେ ବାଡ଼ଥିଲା। ବାଡଉଥିଲା ମୁଁ ବାଟେ ଧରିଛି ଝରକା ପକଉଛି ସାଙ୍ଗେ ସାଙ୍ଗେ ନଉଟିକି ସିଆଡେ ପଳେଇଲା ଆଉ ମୁଁ ତା ପଛରେ ରେ ଗୋଡ ଉଛି। ମୁଁ କହିଁଲି ଭାଇ ର ର ହଉଛି ସିଏ ପଳେଇଲାଣିି ପଡି ସାଇ ଲାଣି। କଣ କରିବି ମୁଁ ଡାକିଲେ ସେ ଶୁଣ
ହଁ ହଁ।
ଆଉ ପଳେଇ ତାପରେ ବି ସେ ତିନି ଥର ପଡିଯାଇଛି ତାପ ଯାଉଥିବ ସେ ଗୋଡ ଖସି ପଡିଯିବି ସେ ଗୋଡ଼ ଖସି ଯିବନି। ଲାଟିନୀ ଟା ଗୋଡ଼ ଖସି ଯାଉଛି।
ସେଇ ମାର୍ବଲ ସେଥିପାଇଁ ମାର୍ବଲ ମାର୍ବଲରେ ମାନେ ମାର୍ବଲ ମୁଁ ଏଇ ନର୍ମାଲ ଆମ ଘରେ ହେଲା ସୃଷ୍ଟି ଭଉଣୀ ଆଇଥିଲା ହେଲା ସୃଷ୍ଟି ଭଉଣୀ। ହେଲା ଯାଉଥିଲା ଗୋଡ ଖସିଗଲା। ପଡିଗଲା କେମିତି ତା ମୁଣ୍ଡ ବାଡେ ହେଇନି ପଡିକି ପଡିଗଲା ପଡି କି ହେଠି ସେ ସାଙ୍ଗ ସାଙ୍ଗେ ଉଠିଗଲା ତା ମୁଣ୍ଡ କେମିତି ବାଡେଇନି ମୁଣ୍ଡ ବାଡୁଥିଲେ କାନ୍ଧିଥାନ୍ତ ଆଉ ଉିଠିକି ହେଠି ହସୁ ହସିଲା ହସିକି ହେଠୁ ଗପିଲା ନହଲ ପଡିଗଲାଣି ଆଉ ଭାଇ ନଉଟି ପଡ଼ିଗଲା କେମିତି କିଛି ହେଇନି ତା ର ମୁଣ୍ଡ ବାଢି ହେଲାନି ଟିୟୁସନ ଆସିଥିଲା ଆମ ଘରକୁ ଯେମିତି ବୁଲିବାକୁ ଆସ ତା ଭଉଣୀ କି ନେଇକି ଆସିଯେ ତାକୁ ଦେଖୀଲା ଆଉ କେମିତି କିଛି ହେଇନି ମାର୍ବଲ ବା ପାଣି ଟୋପାଏ ପାଣି ପସି ସେ ଦେଖାଯିବନି। ମାର୍ବଲରେ ଦେଖାଯିବନି ସେଥିପାଇଁ
ହଁ ପା ବଳା ମାର୍ବଲ କଳା ମା ହଁ।
ଦେଖାଯିବନି ବା ସେ ଜମା ଦେଖାଯିବନି ଜଣା ପଡିବନି। ସେଡୁ ପାଦ ପକେଇଦେଲେ ହୁ ସେ ଟିକେ କାରବାର କରୁଥିବ ଦେଖି ଚାହିଁକି ଆଉ। ହ ସେ କହିଲେ ନା ନା ଆଗରୁ କହି କାଲଠାରୁ ହେଇଲାଣି। ହୁଁ ଦେଖିବା ଯିବା କଣ ରଥଯାତ୍ରା ହଉଛି ରଥଯାତ୍ରା ବେଳକୁ ଯିବା ଦେଖିବା।
କଣ୍ଡେ ଇ ଦେଇ କହୁଥିଲା କହିଲା ତୋତେ ଯୋଉ ଫୋନ କରୁନଥିଲି କାଲି ନା କଣ ଭିଡିଓ କଲ୍ କରିନଥିଲି
ହଁ।
ହ୍ୟାଲୋ। ଭିଡିଓ କଲ କାଲି ନା ପରଦିନ କରିନଥିଲେ ତୋତେ ଦେଇକହିଲା ଲା ଦେଇ କହିଲା ତା କହ ତୁ ଆସିଲା ବେଳକୁ ଆମେ ପଳେଇଥିବୁ। ତାକୁ କହିଦେ ତୁ ଆସିଲ ବେଳକୁ ଆମେ ପଳେଇ ଥିବୁ ତୁ ତ ଆସିବୁ ଆସିବୁ ବୋଲି ଆସୁନୁ।
ସେ ସେ କୋଉ ଦିନ ଆ ଯିବ କି ମୁଁ ଯାଇଥାନ୍ତି ସେ ପାଲର କୋଉଦିନ ଯିବ କି?
ବୁଧୁବାର ଯିବା ବା।
ଏଇ ବୁଧବରେ ମାନେ ଏଇ ଦି ନିିନ ହଁ ଏଇ ତ ଏଇ କାଲି ଟିକେ କ ତମକୁ ଖାଲି ବାଡ଼ିଆ ଦରକାର କାଲି କହିଥିଲେ ହେଲା ମୁଁ ମୋର ଦେଖିବା ମୁଁ ଯିବି ଆଉ।
ଆବେ ମେଘ ହଉଛି ତୁ କେମିତି ଆସୁ କହିଲୁ ଦିନ ସାରା ତ ମେଘ।
ଆବେ ତୁ ମତେ କାଲି ପୁଅ ପଇଲା ତମେ ମତେ କାଲି କହିଥିଲେ ମୋର ଆଜି, ଆଜି ଯାଇକି ବୁଲିକି ଆସିଥାନ୍ତି ତମେ ମୋତେ କହିଲାନି?
ପିଇବା ବନ୍ଦ ଆମ ଘରେ ହଉ କାଲି କେତେବେଳେ ତ ମନେ ରହିବ କହିବାକୁ ଫୋନ ଥିଲା ହଁ ଫୋନ କରନ୍ତୁ ତମେ ହଁ କୁହନ୍ତି ଆଉ ଫୋନ କରିବା ମନେ ବି ନାହିଁ କାହାଘରେ ଫୋନ କରିବା କଣ।
ହଁ ହଁ ହ
କଣ ଯୋଉ କାନ୍ଦୁ କାନ୍ଦିଲ ଦି ଘଣ୍ଟା ତିନି ଘଣ୍ଟା ଖଣ୍ଡେ କାନ୍ଦିଛି।
ଆଉ ଛୋଟ ଛୁଆ ତ ପହିଲେ ତ ମୁଁ ତାକୁ ମୁଣ୍ଡ ଟା ବାଡେଇ ହେଲା ନା ସେମିତି ନର୍ମାଲ ପଡିବ ଗଟେ ଅଲଗା ମୁଣ୍ଡ ମୁଣ୍ଡ ବାଡେଇ ହେଲେ ସେ ତାକୁ ଆମ ନର୍ମାଲ ବାଡ ହେଲା ବେଳକୁ ହାତ ଫାତ ଆମକୁ କେତେ କଷ୍ଟ ହଉଛି। ସେ ମୁଣ୍ଡ ଗ ଳେଇଲା ତ କେତେ କଷ୍ଟ ହଉଥିବ କହନି। ସେଟା କହିପାରିଲଣି।
ଅ ହ ଶୁ ଡେଲି ଯେତେ ଦିନ ହେଲା ସବୁିନ ଏମିତି କୋଉ ଦିନ ନାହିଁ ସେ ପଡିନି। ପୁଣି ଦିନକୁ ତିନି ଚାରି ଥର। ଯାହା ଯାଇଥିବ ମୁତି ଦେଇଥିବ ଜାଣିପାରିବନି ଏମିତି ଗୋଡ ଖସି ଯିବ ପଡିଯିବ। ଏ ମୁଣ୍ଡ ବଡେଇନି କେମତି କାଲି ଭଳିଆ ଯେମିତି ବଡେଇଥିଲା।
ଓୋ
ହ ଆଜି କିନ୍ତୁ ଜୋର କାଲି କିନ୍ତୁ ପୁରା ଜୋର ନଡ଼ିଆ ଫାଟିଲା ା ହେକି ଶୁଖେଇ ଆଉ ମୁଁ ବହୁତ କଁ ନନା ଉଠେଇକି ଆ ପିବ ବୋଲି ବୋଧେ
ନନା ନନା ବି ଘରେ ଥିଲା।
ହଁ ନ ପାଣି ପୋଛୁଥିଲା ନ ନା ମତେ କହିଲା କି ବାଇକୁ ଧ ବ ପଡିଯିବ ମୁଁ ବାାରରେ ପଡଟେ ସାଙ୍ଗେ ସାଙ୍ଗେ ମାନେ ଗୋଟେ ସେକେଣ୍ଡ ହେଇନି ସାଙ୍ଗେ ସାଙ୍ଗେ ଦୁ ଚ ପାରିଲାଣି
ଓ ହୋ ହୋ
ସେଇ ତ ଖାଇଥିଲୁ ବା ପଖାଳ ତ ମାଛ ଭଜା।
ହଁଜି ମାଛ ଖାଇଛ ନାଇ ମାଗଣା ମାଛ ନା ନା କିଣିକି ଆଣିଛ?
ମାଗଣା ମାଗଣା ଦେଇଥିଲେ ଆଉ ଦେଢଶହ ଟଙ୍କା ନ ନେଲେ। ବଡ ବଡ ମାଛ ତିନିତି ଯଇଥିଲେ ବଡ ମାଛ ଯୋଉ ରୋହି ମାଛ। ସେ ଭଳିଆ ବଡ ହ ନାଁ ସେଟା କି ମାଛ କେ ଜାଣି। ହଁ କଣ କହୁଥିଲେ ଶୁଖିଗଲା ସେଇ ମାଛ ଟା। ମୁଁ ଜାଣି ମୁଁ ଦେଇ ଭାଜିଲା ମୁଁ ଖାଇଲି ଦେଇ ଭାଜିଲା ମୁ ଆରେ ମାଛ ଭଜା ହେଲା ମୋ ଦେଇ ଖାଇଲା ମୁଁ ଖାଇଲି ନନା ଖାଇଥାନ୍ତା ନନା କିନ୍ତୁ ମେଡିକାଲ ଯାଇଥିଲା। କାରଣ ସଥିଲେ ଖାଇଲେ ସୋତରେ ହେଇନଥିଲା ଭଜା
ଏଇ ନନା ଙ୍କୁ ପଡେଇଦେଉନ ମାଛ ଧରିବାକୁ।
ସିଏ ଏବେ ଯାଇଥିଲା ମାଛ ଧରିବାକୁ। ଦି ଯାଏ ଧରିବାକୁ ସମସ୍ତଙ୍କ ସହିତ ଜଗନ୍ନା ହର କେତେବେଳେ ଯାଆନ୍ତେ।
ହେଇଲେ ଭାଇ ଧନ ଆଇଲାଣି। ଏଦନି କଥାବା ଏଦନି ହ୍ୟାଲୋ ହ୍ୟାଲୋ।
ଡାଖ ନା।
ଧନ।
ଅ
କଣ କରୁଛୁ?
ହଇ କଣ୍ଡେଇଦଦିିବା କଣ୍ଡଲଦଦି ତେଗଦି ଦିଦି ହୁଁ।
ହଲୋ କଣ କରୁଛୁ?
କାଖ ହେଇଛି। କ ମାଛ ଦେଖିଲି। ମା ନାହିଁ ଲ ମା ଧରୁଚି ହାତ ଦେଖିଲା। ହାପ ମାନେ ହଉଛି ମାଛା ମାମ ମାନେ ହଉଛି ମାମୁ।
ଓହୋ ମାମୁଁ ସାଙ୍ଗରେ ଯାଇଁକି ସାପ ଦେଖିଲୁ। ଓ ମାଛ ଦେଖିଲୁ ଓ ହାପ ହପ ନା ହାପ ହାଫ ଦେଖିଲୁ ମାମୁଁ ସାଙ୍ଗରେ ଯାଇଁକି। ନା ଖାଇଛୁ କଣ?
ହଁ।
କଣ ଖାଇଛୁ?
ହଁ ଖାଇଚ କହୁନ। ଆଉ ସେ କିଛି ଖାଇନି କକ ଦେଖିଛି କ କକ କୁକୁଡ଼ା କୁକୁଡ଼ା କେ କିଛି କହିବନି ମ। ଖାଲି ଯେତେବେଳେ ଇଚ୍ଛା ଥିବ ସେତେବେଳେ ଦିଦି ଦି ଦି ହେଇକି ଏଇ ମାନେ ମୁଣ୍ଡେ ଖାଇଯିବ ଏକାଥରେ।
ହେ ହେ।
କହୁଛି ଦେ ମତେ ଦେ ମୁଁ କଥା ହେବି। ବା
କଥା ହଉନୁ ଦେଲେ ହେଠୁ ଦିଦି ଦେ।
ଦେ ଦେ ଦେ। ସ୍ୱର ଲମ୍ବେଇ କି କହିବ ନାଇ ଲୋ ଇ ଲୋ ଇ ଲୋ ଇ ଲୋ କେମିତି ହବ ଏତେ ତା ମମି ଯେତେବେଳେ ତା ମମି ଆଣି ଥିବ ଖାଇବାକୁ ତାକୁ। ତା ଖାଇବୁ ନାଇଁ। ନାଇଁ ନାଇଁ ନାଇଁ ନାଇଁ ଆଉ ଦେଲାକୁ ଏ ଡାକିଲୁ ଆଈ।
ହେଁ ଆଇ ଆଇ।
ଆଈ ଆଈ। ଆଇ।
ଆ ଆମ ଘରକୁ। ନନା।
ଧନ ଯାଇଛି ସେଇ ଜୋରକୁ। ମାଛ ଧରିଛନ୍ତି ମାଛ ଧରିଛନ୍ତି ସେ ଯାଇଛି ସେ ଟିକେ କଣ କରୁଛନ୍ତି ଜାନି ଆଉ ମୁଁ ଯାଇଲିି ହେଇଥିବ ମୁଁ ଚିରିଟା ବେଳେ ଯିବି ଆଉ ଟିକେ ଯାଉ ଯିବି ତଣୁ ଚାରିଟା ବୁଳୁକୁ ଯିବି ଦେଖିବାକୁ ପାଣି। ପାଣି ଆମ ରୋଡ ଯାଏ ପଳେଇ ଆଇଲାଣି ଆଉ ଭିଡିଓ କଲ୍ କରିବି ତତେ କାଲି ହେଲା। ରୋଡ ଯାଏ ତୋଲ ଫୋଲ ପଡିଆ ଫଡିଆ ସବୁ ବୁଡିି ସାରିଲାଣି। ହଁ ବା ମୁଁ ଦେଖିନଥିଲି ଆମ ବାରି ବୁଡି ଯାଇଥିଲା ବୋଲି ମୁଁ ଏଇଠି ଆସି ଠିଆ ହେଇ ଦେଖିଲି ଆମ ବାରି ବୁଡି ଯାଇଥିଲା।
ତମେ ତ ଯଦି ଯାଇପାରୁନଥିବ।
ଆରେ ଟିୱେଲ ସେକରଡ ନା ଏଟା ଆମର ଯୋଉ ତାଙ୍କର ଯୋଉ ଘର କରିଥିଲେ ଏଆଡେ ଛ ନା।
ହଁ ତାଙ୍କ ଘର ତ ବୁଡି ଯାଇଥିବ।
ସେଇ ଘର ହଉ ବୁଡି ଯାଇ ତାଙ୍କ ଘର ବୁଡିଲି ତା ଅଧା ବୁ ଆଉ ତଳ ପୋଟଳ ଆଉ ସେଇଗୁରା ଆଉ ଅଧା ବୁଡିଯା ତାଙ୍କର ଉଚ୍ଚା କରିଚନ୍ତି ବା।
ଆଉ ଆସୁନ ଆମ ଘରକୁ। ଆସନ୍ତୁ ବୁଲାବୁଲି କରିବାକୁ ଯଆନ୍ତି।
ଜମାନ କ ପୁରା ହୁଁ ହଁ ଗଣେଶ ପୂଜା ହେଲେ ତମେ ସେଥିଟେ ଗଣେଶ ହବନି ଗଣେଶ ଆସୁନ।
ଦେଖିବା ଯଦି ହବ
ନା ନା ଦେଖି ଦେଖିନୁ ତୁ ଆସ।
ଯେବନ୍ଦ
ରଜରେ ବା କୁଣିଆ ମାମୁଁ ଘର ଆସିଥିଲେ ସେଥିପାଇଁ ରଜ ଯାଇ ପାରିଲଣିି ଆଉ।
ହ ହ ହଁ ପ ନଳବେଲା ବନ୍ଦ ହଉ ଯବେ ଟାଇମ ହେଇଲାଣି ହେଲା। କାଟେ।
ଚକଟ ଦେବା ଫୁଲ ଫୁଲକୁ ଚକଟି ଦେଲା। ହଁ କାଟିଛି କାଟିଛି।
ଆଉ ହଁ ମମସ୍ ମମସ୍